ହାଲୋ।
ହଁ।
ଆଉ କଣ କରୁଚୁ?
ଏହେ- ଏବେ ଚାହା ପିଉଥିଲି ଆଉ।
ଓହ ଆଉ କଣ ତୋ ସନ୍ଧ୍ୟା ବେଳ ଚା ପିଇବା ସରିନି କି?
ନାଇଁ ତ ଲେଟ୍ ହେଲାଣି।
ଓ ହଁ। ଆଉ ରାତି ପାଇଁ କରିସାରିଲୁଣି ରୋଷେଇ?
ନାଇଁ ରାତି ପାଇଁ ହେଇନି କରିବି ଆଉ ଟିକେ ଗଲେ ସାଢେ ଆଠଟା ବେଳକୁ ଆଉ।
ଓହୋ ଆଉ କଣ ସବୁ କରିବୁ?
ଆଜି ରୁଟି ହବ ଆଉ ଏ ବୁଟ ଡାଲି ଆଉ ଜହ୍ନି ଆଳୁ କରି କଷା ଗୋଟେ ହବ ଆଉ।
ଓହୋ ଯାହା ହଉ ବଢିଆ ଆଉ। ଜହ୍ନି କଣ ମାନେ କିଣା ନା ବାରିରେ ଫଳୁଚି?
ଏଇ ଏଇ ଆମ ଗାଁ ପାଖରେ ଜଣେ ଚାଷ କରିଚନ୍ତି
ହୁଁ।
ସିଏ ଆଣିକି ଦେଇଥିଲେ ଦେଶୀ ଜହ୍ନି ସବୁ।
ଓହୋ ଆଉ ବାରିରେ ଲଗାହେଇନି?
ହଁ। ବାରିରେ ଲଗା ହେଇଚି ଯେ ମାନେ ଫଳିନି, ଗଛ ହେଇଚି ମାଡିଚି ଟାଇମ୍ ଲାଗିବ ଆଉ। ସେୟା ପା।
ହଁ ସେୟା ତ ଏବେ ତ ବର୍ଷା ଦିନ ଆଉ ଯାହା ଲଗେଇବ ସେ ତ ଜଲ୍ଦି ଜଲ୍ଦି ତ ହବ ତାପରେ ଅଁ ତାପରେ କଣ ସେଗୁଡା ଟିକେ ନହେଲେ ବି ଗଛଟା ନ ଉଠିଲେ କେମିତି ସେଟା ଇଏ ହବ।
ହୁଁ ବାରିଘରେ ବି ଫଳିଲେ ସବୁ ଭଲ ଲାଗେ। ବର୍ଷା ସିଜିନ କାକୁଡି, ଜହ୍ନି କଖାରୁ ଏ ସବୁ ଲାଗିଚି ଆଉ ଫଳିବ ଆଉ ତାର ସବୁ ଜନି ଯୋଉ ଲଟା ସବୁ ଇଏ ହବ ଦିଆହେଇଚି କଣି ହେଇକା ସବୁ ଦିଆହେଇଚି ଫଳିବ ଆଉ।
ଆଉ ତମର ଯୋଉ ଧାନ ଚାଷ ହେଲାଣି?
ଧାନ ଚାଷ ଆମର ବା ଧାନ ବୁଣା ହେଇଚି ଆଉ।
ଓହୋ ପଡ଼ିଲାଣି ତଳ ମାନେ ତଳି ପଡ଼ିଲାଣି?
ହଁ ତଳି ପଡି ସାରିଲାଣି, ଗଛ ବି ଟିକେ ଟିକେ ଏମିତି ଉଠିଚି ଆଉ।
ଓହୋ ଯାହା ହଉ ନ ଆଗୁଆ ହେଇଯାଇଚି ଆମର ତ ଏଇଟା ହଳି ଯୋଉ ହଳ ହେଇଚି ଆଉ କିନ୍ତୁ ସେ ବର୍ଷା ଯୋଗୁ ଆମର ଟିକେ ତଳି ପଡି ପାରିନି। ଏମିତି ବର୍ଷା ଯାଇକି ବିଲରେ ତ ପାଣି ହେଲେ ଯାଇ ତଳି ପଡିବ ନା? ତାରେ ଆମର ତ ଏପଟେ ମାନେ ଏତେ ସୁବିଧା ନାହିଁ କି ବୋ ଯୋଉ ଇଏ ଯୋଉ ବୋରି ବନୁ ବୋରିଂ ଯୋଉ ବସେ ସେଟା ବି ସୁବିଧା ନାହିଁ ଆଉ ଆମର ଗୋଟେ ବଡ କେନାଲ ଅଛି ଯେ ସେଟା କେନାଲରେ ପାଣି ନାହିଁ, ଆଉ ସେଇୟା ଅସୁବିଧା କି ଇଏ କରି ହଉନି ନହେଲେ ବର୍ଷା ହବ ନହେଲେ ଆମର କଣ କରିବେ? ଟିଉବଲରୁ ମଟର ଫିଟିଙ୍ଗ କରିକି ସେଠି ପାଏ ଟାଣି ନେଇକି ବିଲରେ ଯେ ଥର ବିଲରେ ଇଏ କଲେ ପାଣି କଲେ ଯେ କିି ପାଣି କାଦୁଅ ହେଲେ ସିନା ପଡିବ। ମାନେ ବହୁତ ଡେରି ହେଇଯିବ।
ତମର ପାଣି ଅସୁବିଧା ଆଉ।
ହଁ ଆମର ପାଣି ଏଇ କଣ ବର୍ଷା ଦିନରେ ଟିକେ କଣ ମାନେ ଗଡିଆ ପୋଖରୀ ଟିକେ ଯଦି ଫୁଲ ହେଲା କିଛି ନହେଲେ ସେଠୁଟି ମଟର ପକେଇ ଟିକି ଦିଅ। ଆଉ ଇଏ ତ ଯୋଉ ବର୍ଷା ହଉଚି ବର୍ଷା ଟିକେ ହେଲା ବେଳକୁ ଗୁଳୁଗୁଳି ହଉଚି ଖାଲି। ଖରା ହଉଚି ଜୋରରେ। ବର୍ଷା ସିନା ଟିକେ ଅଧିକ ହେଲେ ଆମର ଇଏ ହ ବ ଆଉ କିଛି ଗୋଟେ କାମ ଦାମରେ ଲାଗିବ ଏବେ ତ ଚାଷ କାମ ତ ଜାଣିଥିବୁ ନିହାତି ମାନେ କେତେ ଦରକାର ପାଣି?
ହୁଁ ହୁଁ।
ତାପରେ ଆମ ଏପଟେ ଅସୁବିଧା କଣ କାହାରି ମାନେ ଆମର ବିଲ ଚାଷ ବି ହେଇନି ଖାଲି। ତଳି ପଡିବା ପାଇଁ ଅଳ୍ପ ଯା ବିଲ ହଳ ବି ହେଇନି କାହାରି ବି ହେଇନି। ବର୍ଷା ପାଇଁ ଏପଟେ ଆମର କଣ ପାଣି ସୁବିଧା ମାନେ ଅସୁବିଧା ଟା ବହୁତ।
ଧାନ ଚାଷ ପାଇଁ ତ ପାଣି ଅଧିକ ଆବଶ୍ୟକ ଆଉ। ସେଇଟା ନହେଲେ ହେଇପାରିବ ନାହିଁ ଆଉ।
ହଁ। ଆଉ ତମର ତ ସେପଟେ ନଈ ପାଖ ତମର କିଛି ଅସୁବିଧା ନଥିବ? ନଈ ନାଳ ଇଏ ହୁଁ। ଆଉ ତମର ଯୋଉ ସିଆଡେ ଯୋଉ ନଈ ଆଡେ ନଈ ପଠାରେ। କରୁଛ ନା ଏଠି ବାଡିରେ କରୁଛ ଯୋଉ ପନିପରିବା ଲଗଉଛ।
ଅ ହଁ ନଈ ପଠାରେ ବି କରୁଛନ୍ତି ଲୋକ। ଏବେ ବର୍ଷା ସିଜିନ ପାଇଁ ଏତେ କରୁନାହାନ୍ତି ପାଣି ଯେହେତୁ ହେଇଯିବ ଅଧିକ ସବୁ ନଷ୍ଟ ହେଇଯିବ ଗଛ ପଚିଯିବ ନା? ଆଉ ଶୀତ ଦିନେ କରନ୍ତି।
ହୁଁ। ଭଲ ସେପଟେ ପୁରା ସୁବିଧା ତମର ମାନେ ଉୁଁ ନଈ ପଠାରେତ ପାଣି ଫାଣି ତ ସୁବିଧା ପୁଣି ସାର ଫାର ବି ଦେଲ ଯାହା ହେଲା ସେଇ ଘର ସା ଆଉ ସେ ବୋହି କିି ଆଉ ନଈ ଇ ପଳେଇବ କି ସେଇ ପଠାରେ ତ ମାନେ ପଠା ଟା ତ ରହିବ ନା ଉର୍ବର ହବ। ଆଉ ଭଲ ଆଉ ସୁବିଧା ଆଉ। ଆଉ ତମ ସ୍କୁଲ କେମିତି ଚାଲିଛି?
ସ୍କୁଲ ହଁ ଚାଲିଛି ତ ଏବେ ଏବେ ଖୋଲିଛି ଅଠରରେ ଖୋଲିଲା ଆଉ ଯାଉଛୁ ଆଉ ବର୍ଷା ହଉନି ସେମିତି ଚାଲିଛି
ହୁଁ ହୁଁ। ହଁ ଆଉ ଆଉ କଣ?
ତମ ସେପଟେ ଲଗେଇଛ ଜହ୍ନି କାକୁଡି ବାରିରେ ସବୁ ଲଗେଇଛ କି ନାଇଁ?
ହଁ ଆମର ଲାଗିଛି ଆମର ଏତେ ଜାଗା ନାହିଁ ନା? ଆମର ତ ଭାବିବା ଆମର ଜାଗା ପୁରା କମ। ଆଉ ଘର ପଛ ଗୋଟେ ଗୋଟେ ବଡ ପୋଖରୀ ଯେ ସେ ପୋଖରୀରେ କିଛି ମାନେ ପାଣି ପାଣି ବି ନାହିଁ କିଛି ନାହିଁ ଖାଲି ଗୋଟେ ଅଳିଆ ଆବର୍ଜନା ପଡୁଛି ଆଉ ଯା ଗତ ବି ନାହିଁ କୋଉଠି ଲଗେଇବା ପାଇଁ କିନ୍ତୁ ଖାଲି ଲାଗିଛି ଖାଲି ସାରୁ ଲାଗିଛି ବିଲରେ। ଆଉ ଯୋଉଠି ଆମର ଧାନ ହୁଏ ସେଠିକେ କଣ ଚାଖୁଣ୍ଡା ଗଛ ଟିକେ ରହୁଛି ତ ଛାଇ ହଉଛି ଆଉ ଧାନ ଚାଷ ଟିକେ କରି ହଉନି ସେପଟେ ଲଗେଇଲେ ବି ମେ କମ ହଉଛି କିନ୍ତୁ ରୋଗିଣା ଭଳିଆ ହଉଛି ସେତିକି ଚାଖୁଣ୍ଡା ଯେ ଯେତେ ହାଣିଲେ ବି କିଛି ଲାଭ ନାହିଁ ଯେ ଏବେ ବର୍ଷା ଦିନ ଯେତେ ହାଣିଲେ ବି ସିଏ ବଢିଯିବନି ନା?
ହୁଁ।
ହ ସେଇଆକୁ ଆଉ ସେପଟରେ ଟିକେ ଛଡା ହେଇଛି ସେଇଠି ଲାଗିଛି ହଁ ଯୋଉ ଲାଗିଛି ସାରୁ ଲାଗିଛି ଆଉ କ କଖାରୁ ଇଏ ଲଗା ହେଇଛି ଆଉ କଣ ହେଇଛି କାକୁଡି ନା ଜହ୍ନି ଏମିତି ଲାଗିଛି ମାନେ ଅଳ୍ପ ଅଳ୍ପ ଗଛ ଆଉ ସେ ବାଇଗଣ ଭେଣ୍ଡି। ଏଇ ସବୁ ଅଳ୍ପ ଅଳ୍ପ କି ଲାଗିଛି ଆଉ।
ଆଛା ଆଉ କଣ ହ
କିନ୍ତୁ ଆମର ଏ ବର୍ଷ ମାନେ ଗଛରେ ଏ ବର୍ଷା ଯୋଉ ଟିକେ ଟିକେ ହଉଛି। ଆମ ଗଛରେ ପିଜୁଳି ହେଇଛି ପିଜୁଳି ଏ ତେ ଗୁଡାକ ହଉଛି ଯେ ମାନେ ଆମେ ଘରେ ଯାହା ଯେତିକି ଖାଉଛୁ। ମାନେ ସାହି ପଡିସା ବି ବଣ୍ଟା ହଉଛି ମାନେ। ବହୁତ ବିିଜୁଳି ହଉଛି ଦେଖିନ ନା ବର୍ଷା ମାନେ ଇଏ ହେଲେ। ସେ ପିଜୁଳି ହେରିକା ଟିକେ ଭଲ ଇଏ ହୁଏ।
ହାଁ।
ଆଉ ଆମର ଏବେ ଚାଲିଛି ପିଜୁଳି ଆଉ।
ଆଉ ତ ଏବେ ତ ଲେମ୍ବୁ ହେରିକା ତ କିଛି ନାହିଁ ଖାଲିକା ଯା ଏ ପିଜୁଳି ହେରିକା ଆଉ ସେ ଯୋଉ କାଗାଜି ଲେମ୍ବୁ ସେଟା। ସେଟା ହୁଏ ଯେ ଏଇନା ଆମର ଗୋଟେ ଗଛ ଥିଲା ସେ ଗଛ କିନ୍ତୁ ମରିଯାଇଛି।
ଆଛା।
ଏଇଆ ଆଉ।
ଆଉ ଆସିଲେ ଏପଟକୁ କେବେ ପିଜୁଳି ଆଣିବ ଆଉ।
ହଁ ଦେଖିବା ଗଲେ ନେଇକି ଯିବି ଆଉ ଏବେ ମଝିରେ। ଆସିଥିଲି ଯେ ମୋ ଆଈ ଆସିଥିଲା ହେଲେ ସେତେ ବେଳେ ହେଇନଥିଲା ପିଜୁଳି। ଆଉ ନହେଲେ ମୁଁ ପଠେଇ ଥାଆନ୍ତି।
ହୁଁ।
ଏବେ ହେଇ ବର୍ଷା ହେଲାରୁ ଟିକେ ପିଜୁଳି ହଉଛି ନହେଲେ କଣ। ଏତେ ଯୋଉ ଖରା ମାନେ ମଣିଷ ତ ବଞ୍ଚିବା କଷ୍ଟକର ହେଇଯାଉଛି। ଆଉ ଗଛ ପତ୍ର ଯେ ପୁରା ସୁ ଶୁଖିଲା ଶୁଖିଲା ହେଇକି ପତ୍ର କଅଁଳିଆ ବହୁତ କଷ୍ଟ ମାନେ ସବୁ ଗଛ ପୁରା। ଥୁଣ୍ଟା ଥୁଣ୍ଟା ପୁରା ହେଇକି ଅଛି।
ଆଚ୍ଛା।
ଆଉ ଏବେ ତ ଯେମିତି ବର୍ଷା ହଉଛି ଟିକେ ବର୍ଷା କମିଲା ମାନେ ପୁଣି ଗୁଳୁ ଗୁଳି ଆରମ୍ଭ ହେଇଯାଉଛି।
ହୁଁ ଗୁଳୁ ଗୁଳି ତ କମୁନି ଆଉ ବର୍ଷା ନଉଛି।
ଆଉ ତାହେଲେ ଠାକୁର ତ ଅଣସର ରେ ରହିଲେ ତ ଆହୁରି ଗରମ ହବ ଆଉ ଗୁଳୁଗୁଳି ହବ।
ହୁଁ ଆଉ ରଥଯାତ୍ରାକୁୁ ପୁରୀ ଯିବ?
ରଥ ଯାତ୍ରାକୁୁ ଦେଖିବା ଠାକୁରଙ୍କ ଡୋରି ଲାଗିଲେ।
ହୁଁ।
ତମେ ଯାଉଚ କି?
ଯିବାର ତ ଅଛି, ଠାକୁରଙ୍କ ଡୋରି କଣ ହଉଛି ଦେଖାଯାଉ?
ରଥଯାତ୍ରା ଗଲେ କିଛିନାଇ ଯୋଉ ଏ ତେ ସବୁ ଯୋଉ ଭିଡ ସେଇଆକୁ ପୁରା ଭାବିଲେ। ମାନେ ତମେ ଏମତି ନର୍ମାଲ ଦିନରେ ଗଲେ ଯୋଉ ଭିଡରେ ଚାପି ଚୁପି। ଆଉ ରଥଯାତ୍ରା ତ ଆହୁରି କଣ ନ ହେଇଥିବ?
ହୁଁ ପ୍ରବଳ ଭିଡ ମୁଁ ତ ଯାଇଥିଲି ବର୍ଷେ ପ୍ରବଳ ଭିଡ।
ହୁଁ ସିଏ ପୁରା ଭିଡ ଯେ କୁହ ନା ସେ ଆମେ ଯୋଉ ଯାଇଥିଲୁ ଏତେ ଭିଡ ଚାପି ଚୁପି ହେଇକି। ମାନେ କେମିତି ମନ୍ଦିରରେ କେମତି ତମେ ଜଲ୍ଦି କେମତି ବାହାରିକି ଯିବ।
ଇଏ ହେଉଚି କଥା, ମୁଁ ବି ଯାଇଥିଲି ଆମେ, ମାସେ ତଳେ, ମୁ ଭଲସେ ଦର୍ଶନ ହେଲା। ଆଉ, ଦେଖାଯାଉ, ରଥଯାତ୍ରା ବେଳକୁ କଣ ହଉଚି?
ଆଉ ତମେ ଏବେ କୁଆଡେ ଗୋଟେ ଯାଇଥିଲ, ଷ୍ଟାଟସ ପକେଇଥିଲ, ମୁଁ ଦେଖଥିଲି, କୁଆଡେ ଯାଇଥିଲା କି?
ହଁ, ପୁରୀ ତ ଯାଇଥିଲି।
ଅ ହଁ।
ନା ନା, ଆଉନେ ରଖିଥିଲ ନା, ଏ ସ ସେମାନେ ଟୋଟାଲି ସମସ୍ତ ଯୋଉ ଇଏ ହେଇକା ଆ ଥିଲ ସେଟା କୋଉ ଜାଗା ଟା ଥିଲା, ସେଟା ମୁଁ ତ ଯାଇନି ସିଆଡେ ବୋଧେ କେବେ?
ଓ ହୁଁ, ଯାଇଥିଲି ଯୋଉ ନୟାଗଡ଼ ଯାଇଥିଲି, ଏବେ ଯୋଉ, ରାମ ମନ୍ଦିର ହେଇନି, ନୂଆ ଫ ଫତେଗଡ ରାମ ମନ୍ଦିର?
ହଁ ହଁ।
ହଁ ବଢିଆ ଜାଗା ଟା, କେବେ ଯିବ ଆଉ?
ସେଇଟା ହଁ, ମୁଁ ତ ଯାଇଥିଲି, ନା ମୁଁ ତ ଲାଗିଲା କି ଗଲା ଭଳିଆ ଯେ, କିନ୍ତୁ ମୁଁ ସେଆଡେ କେବେ ଯାଇନି ବୋଧେ। ଅଁ ଶୁଣିଛି ଭଲ ଜାଗା, ମାନେ ଫୋନ ହେରିକା ତ ଦେଖିଚି, ଯୋଉ ରିଲସ୍ ଏରିକା ରେ ଦେଖିଚି। ଆଉ ସେଆ ମୁ କହିଲି କୁଆଡେ ଯାଇଥିଲ, ଟିକେ ଫୋନ କରିଦିଏ ଆଉ ମୁଁ ସେ ଜାଗା ଟା ତ ଭଲ ଲାଗିଲା, ମାନେ ପୁରା ପାହାଡ ଉପରେ ନା?
ପୁରା ପାହାଡ ତିଖ ଗୁରା, କେତେ ଘାଟି ଅଛି ବୁଲି, ବୁଲି, ବୁଲି, ଯାଇଁ ପୁରା ଟପ୍ ଉପରେ। ଆଜ୍ଞା ହଁ।
ଯାଇଥିଲ ଘରେ ସମସ୍ତେ? ନା, ନା, ନା ତମେ ଏକା ଯାଇଥିଲ?
ଏ ନାଇଁ, ଆମେ ଯାଇଥିଲୁ, ଘର ପରିବାର ତିନି ଚାରି ଜଣ ଯାଇଥିଲୁ। ନା ମୁଁ ଯାଇଥିଲି, ଏମିତି ଯାଇଥିଲୁ ସବୁ ଆଉ।
ଓ, ଆଉ ଫଟୋ ଫଟୋ ଉଠେଇଥିବ, ରିଲସ୍ ଫିଲସ୍ କରିଥିବ ନା?
ଏ ହଁ, ଏମିତି ହେଇଛି ଆଉ।
ହଁ ସେଇଟା ତ ଏବେ, ଏବେ ତ ସେଇଟା କମନ୍ ହେଇଗଲାଣି। ଆଗେ ଏବେ ଯୁଆଡେ ଯାଅ, ଆଗ ଫଟୋ ଟିକେ ଉଠାଅ, ରିଲସ୍ ବନାଅ, ଗୋଟେ ଆସି କି ତାପରେ ଗୋଟେ ଷ୍ଟାଟସ୍ ଥିବ, ନହେଲେ ମାନେ ସେଟା ଭଲ ଲାଗିବନି।
ଜାଣିବେ କେମିତି ଲୋକ?
ହଁ ସେଟା ତ ଠିକ୍, ହଁ, ହଁ।
ଆଛା, ହଉ ତାହେଲେ ମୁଁ ରଖୁଚି ଆଉ।
ଓ ହଉ।